ହ୍ୟାଲୋ ହଁ କ କୁଆଡେ ଯାଇଥିଲୁ ବୋଧେ ବା?
ସେ ଯାଇଥିଲି ସେ ତାଙ୍କର ଦେଇଥିଲେ ତାଙ୍କ ଟିଫିିନ ଟା ତ ଆଣିବାକୁ ଯାଇଥିଲୁ।
ଓହୋ।
ହଁ ତୁ ତ କାଲି ଭଲ ଆଇଲୁ ଭୋଗ ନେବାକୁ ଆଉ କଣ।
ହଁ ଆରେ ସୁଚି କିଟା କଲ୍ କରିଛି ଉହୁଁ।
ତୁ କାଲି ଭଲ ଭୋଗ ନବାକୁ ଆଇଲୁ ବା।
ଆରେ ମନେ ପାଇଲାନି ଆଉ କିଏ ଯିବ। ହୁଁ ହୁଁ।
ହଉ ହଉ।
ଆଜ୍ଞା ହଁ ହଁ। ହୁଁ ହ୍ୟାଲୋ। ଏ ସେ କିଏ ଗୋଟେ କଲ୍ କରିଛନ୍ତି ତ କଥା ହେଉଛି।
ଓହୋ ସାଙ୍ଗ ତାହେଲେ ଅଗଷ୍ଟ ମାସ ଯାଏଁ କଲେଜ ଖୋଲିବ ନାଇଁ?
ହଁ ଅଗଷ୍ଟ ମାସରେ ଯାଇ ଖୋଲୁଛି ବା।
ଓହୋ।
ଆରେ ତୋର କମ୍ପ୍ୟୁଟର ଅଛି ଟି?
କମ୍ପ୍ୟୁଟର ଆଉ ଯାଉନି ଆଉ।
ଯାଉନୁ।
ନା ବା ଭାବୁଛି ଆଉ ଓଡିଆ ଟା ଯିବି କି ନାଇ। ସେ ଗୋଟେ ସାଙ୍ଗରେ ଗୋଟେ ଗଲେ ସିନା ହନ୍ତା ଏଇ ଚିକୁଟା ରାଜି ହଉନି କହୁଛ ହୁଁ।
ଓଡିଆ ପା ସାର୍ଟିଫିକେଟ ମିଳିଥିଲା ଗମେଣ୍ଟ ସାର୍ଟିଫିକେଟ ଟା?
ମିଳିବ ଯେ ଓଡିଆ ଶିଖିଲେ ସିନା ମିଳିବ ନ ଶିଖିଲେ କେମିତି ମିଳିବ।
ହଁ ଟାଇପିଂ କରିବୁ ଯାଇଁକି?
ହଁ ସେ ଭିତରେ ମାନେ ଅଛି ସେମିତି ଶିଶଟମ୍। ମାନେ ତୁ ସି ସି ପ୍ଲସ କଣ ଗୋଟେ ମାରିବୁ ସି ନା କଣ ସେ କ ହବ।
ନା ନା। କେ କେ ଏ ମାରିବୁ ପୁଣି ଆ ମରିଲା ବେଳକୁ କହିଲୁ ସ୍ପେସ ଦେଇକି ଡବଲ ଥର ଏ ମାରିବୁ ତାପରେ ଯାଇକି ଆ ହବ ଏମିତି ଏ ମାରିବୁ। କେ ଏଚ ଏ ମାରିବ ଖ ହବ କେ ଏଚ ଏ ଏ ଡବଲ ଥର ମାରିବ ଆ ହବ ଏମିତି।
ଓହ ତୁ ତୁ କରସାରିଛୁ ତୋର ସରି ଯାଇଛି?
ହଁ ମୋର ସରିଯାଇଛି ସବୁ ଏକ‌ଉସି ଟା ଲେସନ ଥିବ। ଚବିଶଟା ଅଧ୍ୟାୟ ଥିବ ଚବିଶଟା ଅଧ୍ୟାୟ ଭିତରୁ ଅଧିବେଶନ ଥିବ। ସବୁଥିରେ ଗୋଟେ ସବୁଥିରେ ପାଞ୍ଚ ପାଞ୍ଚଟା ଚାରି ଚାରିଟା ଏମିତିି ଥିବ।
ହୁଁ ଏବେ ତାହେଲେ କଣ ଶିଖୁଛୁ କଣ?
ହୁଁ ସରିଗଲାଣି ମୋର କୋଉ କାଳୁ ସରିଗଲାଣି ମୋର। ମୋର ସରିଗଲାଣି ମାସେ ଦେଢ ମାସେ ହେଲାଣି ସଇଲାଣି ସାଠିପିକେଟ୍ ହଁ। ପିଜି ବିଷୟରେ ରେ ଆଣି ଦେଇଚି ଓଡିଆରେ ତ ଏର୍ଯ୍ୟନ୍ତ ଆସିନି ସେଟା ଆସିଲେ ସାର୍ ଡାକିବେ ଫଟୋ ଫୁଟ ଉଠେଇ କି ଦେବେ ଆଉ।
ତମ ସାର୍ଟିଫିକେଟ୍ ରେ ଅଛି କଁ କଁ କେମିତି ସାର୍ଟିଫିକେଟ୍ ମୁଁ ତ କେବେ ଦେଖିନି?
ପିଜିଡିସିଏରେ ତ ନର୍ମାଲ୍ ଯେମିତି ଲେଖା ହେଇଥିବ ତୁ କୋର୍ସ ଅଫ୍ ଏମ୍ ଏସ ୱାଡେ ଏମ୍ ଏସ୍ ଏକ୍ସେଲ୍ ଏଗୁଡା ସବୁ ତୁ କରି ଦେଉଚୁ କମ୍ପ୍ଲିଟ୍ ବେଲି ଏତିକି ବର୍ଷ ରେଏତିକି କୋର୍ସ ଏମିତି କଲି ଲେ ଦେଇଚୁ ବେଲି ଆଉ।
ଫଟୋ ଫଟ ଲାଗିଥିବ?
ଫଟୋ କିଛି ଲାଗିବନି ସେଥିରେ କଁ ଲାଗିବ?
ଆଉ ତା ସେଟା କାମରେ କଣ ଆସେ ସେଟା?
କିଛି ନାଇଁ କାମ ପିଜିକେସନ୍ ରେ କିଛି ଭ୍ୟାଲୁ ନାଇଁ କିଛି କାମ ନା ପିଜି ଡି ସି ଆଉ କୋଉଠି ଖାଲି ତୁ କମ୍ପୁଟର ଶିଖିଚୁ ବୋଲି ସେଇଟା ଫା କମ୍ପ୍ୟୁଟର ଫାଷ୍ଟ ପାଠଟା ହଉଚି ପିଜି ଡିସି ତୁ ସେଇଥିରୁ ହିଁ ସବୁ ଜାଣିବୁ ଛୋଟ ମୋଟ ଜିନଷ ଜାଣିବୁ। ତାପ ରେ ଯାଇଁ କିଅଧିକ ଜାଣିବୁ। ପିଜିଡ଼ିସି ଆଉ କିଛି ଭ୍ୟାଲୁ ନାଇଁ ଆଗଭଳିଆ ଭ୍ୟାଲୁ ନାଇଁ ପିଜିଡିସି ଦେଖେଇଦେଲେ ଗୋ ସାଠିପିକେଟ୍ ଦେଇଦେଲେ। ଏତେ କମ୍ପାନୀ ସବୁ କାମ ଦେଇଦେବେ କମ୍ପ୍ୟୁଟର କାମ ଦେଇଦିଅନ୍ତି ସେତେବେଳେ। ଜାଣିଛି ବୋଲି ଡାଟା ଏଣ୍ଟ୍ରି କାମ ଇଏ କାମ ସେ କାମ ଦେଇ ଦିଅନ୍ତି। ଏବେ କା ତ ପ୍ରତି ପ୍ରତିଟି ପିଲା ଜାଣୁଚନ୍ତି ସେଇ କାମ ସେଥିରେ ଆଉ କଁ ତୋ ଇଛା?
ହଁ ପ୍ରାଏତ ମୁଁ କହୁଚି ଆମରି ସାଙ୍ଗରେ ଆମ ସାଙ୍ଗରେ ଗୋଟେ ଛୋଟ ଛୁଆ ଟା ବି ଆସେ ସିଏ ବି ପିଜିଡିସିଏ କରୁଥିଲା।
ପିଜି ଡ଼ି ସିଏ ତ କିଛି କାମ ନୁହଁ ପିଜି ଡି ସିଏ ତୁ କରିବୁ। ତା ପରେ ଓ ଏ ଏସି ଏଡି ଗୋଟେ ଗର୍ମେଣ୍ଟର ଅଛି ସେଇଟା କରିଦବୁ ଆହୁରିଭଲ ସେଟା ଗର୍ମେଣ୍ଟର ସାଟିଫିକେଟ୍।
ସେଇଟା ଆମର ନାହିଁ ବା ଏଇ କମ୍ପୁଟର କ୍ଲାସ୍ ରେ ନାହିଁ ସେଟା।
ତମର ସେଇଟା ନୂଆ ନୂଆ ମାସ୍ ସାର୍ କରୁଛନ୍ତି ବୋଧେ?
ହଁ।
ନୂଅ ନୂଅ ନୁହଁ ମାନେ ଏତେ ଗର୍ମେଣ୍ଟ ସେଇଟା ଯେ ନୁହଁ ତାଙ୍କର ଆଉ।
ନାଇଁ ଗର୍ମେଣ୍ଟ୍ ସହିତ ମାନେ ଆମରି ସ୍କୁଲ କୁ ଯାଇଥିଲେ ଥରେ ଆମ ସ୍କୁଲ କୁ ଥରେ ଯାଇଥିଲେ ଯେ ତାଙ୍କୁ ମାନେ ସାର୍ କଲେ ସେ ସାର୍ ଙ୍କୁ ଜମା ଡାକିବୁନି ତାଙ୍କୁ କିଛି ଆସୁନି ଖାଲି ଛୁଆଙ୍କୁ ଆବୁଡୁ ତାବୁଡୁ ପଢଉସନ୍ତି।
ନାଇଁ ନାଇଁ ଆମ ସାର୍ ତ ସିଏ ଯୋଉ ବହୁ ଦିନ ବହୁତ୍ ନା ଗପୁରା ତାଙ୍କ ଗର୍ମେଣ୍ଟରୁ ବି ସାର୍ଟିଫିକେଟ୍ ମିଳିଯାଇଚି ଯେ। ଟିଚରରେ କମ୍ପ୍ୟୁଟର ରେ ସେ ପୁରା ପୁରୁଣା ଟିଚର୍ ପୁରା।
କଣ ଓ ଏସ୍ ସିଟି ନା କଣ ତା କଇଲୁ?
ଓଏସ୍ ସିଆଡି ଓଏସ୍ ସି ଆଡି ସେଟା ଗର୍ମେଣ୍ଟର ଓଡ଼ିଶାର ଓଡ଼ିଶା ଗର୍ମେଣ୍ଟର। ସାର୍ଟିଫିକେଟ୍ ମିଳିବ ସେଇଟା କାମ ଦବ ନା କରିନି କରିବି ଭାବୁଚି କରିବି କରିବି। ତୁ ଯଦି କରିଆର ଅଛି ସେଇଟା ବଡ ଗଡ ଛକଠି। ମିଓମୋର ସେଇଠି ପାଖରେ ହୁଁ ହୁଁ ହୁଁ। ଆ ସାରେ ସେଇ ସାରଙ୍କ ପାଖରେ ମିନିୟମ ହୁଁ ସ୍କୁଲ ବି ତ ସେଇଠି ବା ଜଷ୍ଟ ଛକଟି ବଡ ଗଡ ଛକଠି ହେଇଚି। ଅଛି ନା ଛୋଟ ଟେ ଲେଖା ହେଇଥିବ ଶ୍ରୀ କମ୍ପ୍ୟୁଟର୍। ମା ଦେଖା ଯାଉଚି ନା ଛୋଟଟେ ବୋଲି ସେଠି ପଢୁଚନ୍ତି ମିନିୟମ୍ ଦୁଇଶହ ପାଖାପାଖି ପିଲା ପୁରା ବ୍ୟାଚ୍ ଏ ବ୍ୟାଚ୍ ସକାଳ ଛଅରୁ ଷ୍ଟାଟ ହଉଚି। ସକାଳେ ଛଅ ରୁ ଷ୍ଟାଟ୍ ହଉଚି ସରୁଚି ରାତି ନଅଟା ବେଳୁ ସରୁଚି ବୋଧେ। ଆଉ ସାରେ କଣ ଅଛି? ପିଲାଙ୍କ ପାଇଁ କଣ ସିଷ୍ଟମ ଦରକାର୍ ବ୍ୟାଚ ବାଇ ବ୍ୟାଚ୍ ପିଲା ଆସିବେ ବ୍ୟାଚ୍ ଗୋଟେ ବ୍ୟାଚ୍ ରେ ସାତ ଆଠ ପିଲା ରହିଥା ଟି ଫୋନ୍ କଲେଣି ରହ। ହାଲୋ ହଁ ହଁ ଶିବା। ଆରେ ଯୋଉ ପ୍ରତିଟି ମାନେ ଅ ବ୍ୟାଚରେ ସାତେରୁ ଆଠ ପିଲା ଗୋଟେରୁ ମୁଅ ବସିକି ଲେଖିବା ପାଇଁ ଆଉ ଗୋଟେ ରୁମ୍ ଅଛି ପ୍ରାକ୍ଟିକାଲ କରିବା ପାଇଁ
ହୁଁ ହୁଁ।
କିଛି ଅସୁବିଧା ନାହିଁ ସ ଦଶଟା ବାରଟା ଖଣ୍ଡେ କମ୍ପ୍ୟୁଟର ସେବା ପ୍ରାକ୍ଟିକାଲ କଁ ତୋ ନିଜର ପର୍ସନାଲ କମ୍ପୁଟର ଭଳି କରିବୁ ପ୍ରଟିକାଲ ଯାହା ବୁଝିଇବେ କରିବୁ ସେଇଆକୁ ଆଉକଁ ଓଏସିଟ କିଛି ନାହିଁ ଓଏସିଟ୍ ତୁବେ ଥିଲେ ବିଡ଼ିଓ ଦେଖିବୁ
ମାନେଟି ଇଛା ଟିଚର୍ ମାନେ କଁ କେତେ କଣ ମାନେ ଅଛନ୍ତି?
ଟିଚର୍ ସେଇ ସା ସାରିହିଁ ଜଣେ ଆଉ କି ଦରକାର୍ ନାହିଁ କି ହଁ ଜଣେ ସବୁ ତାଙ୍କର। କହିଲୁ କେତେ ବର୍ଷ ହେଲାଣି ସେପଢ଼ିଲେନି କହିଲୁ ମାନେ ବେଶୀ ତତେ ଦେ କିଲେ ଏଜ୍ ତତେ ଜଣା ପଡ଼ିବନି ବହୁତ୍ ମନେ ତତେ ଲାଗିବ ବହୁତ୍ କମ୍ ଏଜ୍
ହଁ ବା ଆମର ସେମିତି ଥିଲେ ଫିଜିକ୍ସରେ ପଢଉଥିଲେ ଜଣେ ଆମ କଲେଜରେ ତା ତାଙ୍କ ନାଁ ହେଉଚି ବଳରାମ ସାର୍ ଭାଇ ସେ ଷାଠିଏ ବର୍ଷର ଲିଟାଲି ତିରିଶ ବର୍ଷର ଲୋକ ଭଳିଆ ଦେଖା ହାଉଚନ୍ତି। ମାନେ ଛୁଆ ଟୋଟାଲି ଛୁଆ। ହେଲା କଁ କେଜାଣିି ଖାଆନ୍ତି ମୁଁ ପଚାରି ଥିଲିବି ଥରେ ସାର୍ ଆପଣ କଁ ଖାଉଚନ୍ତି କହିଲେ ଏତେ ୟଙ୍ଗ କେମିତି ଦେଖାହୋଉଚନ୍ତି
ଭାଇ ତୁ ଏତିକି କଥା କହୁଚୁ ଆମ ସାର୍ କି ପଇସା କମଉଚନ୍ତି କିରେ ଭାଇ ସେଇ କମ୍ପ୍ୟୁଟରରୁ। ମାନେ ଗୋଟେ ସ୍କୁଟି ନୂଆ କିଣିଥିଲେ ନୂଆ ଅଁ କିଣିଥିଲେ ତାଙ୍କ ଇଚ୍ଛା ହେଲାନି କେଜାଣି କହୁଚନ୍ତି ଗୋଟେଇଭି ଆଣିବି ଆଣି ସାଇଲେଣି ଆଣି ସାଇଲେଣି ଆମ ଯାଇଥିଲୁ ସାର୍ଟିଫିକେଟ୍ ଆଣିବାକୁ ଇଭି ସ୍କୁଟି ଗୋଟେ ଆଣି ଦେଇଚନ୍ତି ପୁଣି ମୋବାଇଲ୍ ଗୋଟେ ସାମସଙ୍ଗ ଧରିଚନ୍ତି କଣ ଅଶୀ ହଜାରେ ନବେ ହଜାରେ ଟଙ୍କା ଫୋନ୍
ବାପ୍ରେ୍
ପୁଣି ଜାଗା କିଣିବେ ବୋଲି ମତେ କହୁଥିଲେ କୋଉଠି ଜା ଜାଗା ବୁଝେ ଜାଗା ସହ ଯଦି ଭଙ୍ଗା ଘର ଥିବକି ଯାହା ଥିବ ବୁଝେ ମୁଁ କିଣିଦିବି ଡାଇରେକ୍ଟ ଗ ଘର ସହ କିଣିଦେବୀ। ସେ ତିରିଶି ଚାଳିଶି ଲକ୍ଷ ନଉ ହଁ ତିରିଶି ଚାଳିଶି ଲକ୍ଷକି ପ ସିଏ ନିଜେ କହ ମୁଁ କିଣିବି ଆଉ କାର୍ ଫାର୍ ରଖିଚି ଆଉ ଦେଖିଲୁ ସେଇଥିରୁ କରି କରି ସେ କେତେ ଟଙ୍କା ମାସକୁ ସେ ଅଶୀ ନବେ ହଜାରେ କମଉଥିବଟି
ଭାଇ ସେତିକି ପରିଶ୍ରମ ନକରିଥିଲେ ଏତେ ପଇସା କମେଇ ହବନି। ମାନିବାକୁ ପଡ଼ିବ ତମ ସାରକୁ।
କୁ ମାସ୍ ଜା ହେଲେ ଦବାକୁ ପଡ଼ିବ ଏ ସିଟ୍ ରେ ଟୋଟାଲି ଫିସ୍ କେତେ ଆଡ଼ିମିଶନ୍ ସବୁମିସିକି ଛଅ ହଜାରେକି ସାତ ହଜାରେ ବର୍ଷ ସେଟା ତିନିକି ଚାରି ମାସରେ ସରିଯିବ ତିନି ମାସରେ ବୋଧେ ତିନି ମାସିଆ ପୋଷ୍ଟା ପିଜି ଡି ସିଏ କରୁ ହଁ ତିନିବର୍ଷଟା ଗମେଣ୍ଟେର ଗାମେଣ୍ଟେହିଁ ନବ ଅଧିକାଂଶ ପଇସା। ତୁ କହିଲେ ଆଡ଼ମିସନ୍ ପଇସାଟା ସାର୍ ରଖିବେ ହଁ। ହୁଁ ଛଅ ହଜାରେକି ତାଠୁ କମ୍ ହୁଁ କୋର୍ସଟା ସେଟା ସେଇଟାହିଁ କାମ ଦଉଚି ଓୟେ ସିର୍ଟ କୋର୍ସଟା। ସେଠି ଦେଖୁନୁ ଓଏସିର୍ଟ କେତେ କହିଲୁ ସବୁତକ ଏଜ୍ ପିଲା ମାନେ ଚାକିରି କରିବା ପିଲା ସବୁ ଆସିକି କରୁଚନ୍ତି ସେଟି। ଅଧିକ ବୟସ ଯାହାର।
ହଁ ମୁଁ ଗୋଟେ କାମ କହୁଛି ସେଇଆ କରିବା। ମୁଁ ତୋର ମୋର ମିଶିକି ନହେଲେ ଯିବା ଆଉ ହେଲା ମୁଁ ଚିକୁ ସହିତ ବି କଥା ହେମି।
ତିକା ଯିବେ ବୋଲି ବି ବାହାରିଥିଲା ବା ଆମେ ଯୁ ଆମେ ଯିବାକୁ ଯାଉଥିଲ ସେଠିକି। ହଁ ସିଏ ଆମେ ଦି ବର୍ଷ ହେଲାଣି ସେଇଠି ପଢ଼ୁଛୁ। ରତିକାନ୍ତ
ରତିକାନ୍ତ
ହଁ ପିଜି ଡିଶି କରିଦେଇଛି ପା ସିଏ। ଆରେ ହଁ ଆମେ ସବୁ ମିଶିକି ଯାଉଥିଲୁ। ଆରେ ଆମେ ସୂର୍ଯ୍ୟ ଆଦିତ୍ୟ ମୋର ରତିକାନ୍ତ ର ଯାଉଥିଲୁ। ତାପରେ ସେ ଆଦିତ୍ୟ ଫାଷ୍ଟ ଛାଡିଦେଲା। ହଁ ସେମିତି ହୁଏ ଆଉ। ଡେଲି କେବେ, ଟିକେ ଟିକେ ହୁଏନି ଆଉ।
ଏଟା ଉଲୁ ଭଳିଆ ହୋଇ ଏଟା ମତେ ମାନେ ସ୍କୁଲରେ ପଢିଲା ବେଳେ ମାନେ କଣ ହବ ଗାଲିରେ ମତେ ହସ ଲାଗେ ତାକୁ ଦେଖିଲା ବେଳକୁ।
ତା ଗୁଣ ତାର ଟିକେ ଖରାପ ଅଛି।
ତାର ବି ଏଇନା ସାର୍ଟିଫିକେଟ ଫାଟିପିକେଟ ସବୁ ମିଳି ସାରିଛି।
ଦୋକାନଟି ଦେଇ ଯିବୁନା କଣ? ଦୋକାନ ଟି
ଉଁ
ହୁଁ।
ତାର ତାର ବି ସାର୍ଟିଫିକେଟ୍ ହାରିକା ସବୁ ମିଳି ସାରିଛି।
ଉଁ।
ମାନେ ୟାର ରତିକାନ୍ତର।
ହଁ ଆରେ ଆମେ ସମସ୍ତଙ୍କୁ ଏକାଥରେ କରିଥିଲୁ ଆମେ ଏକାଥରେ କରିଥିଲୁ।
ଓ ଏକାତ୍ରରେ ମିଳିଲା ସମସ୍ତଙ୍କର?
ହୁଁ ଏକଥାରେ ନୁହ ଯିଏ ପଇସା କମ୍ପ୍ଲିଟ୍ କରିଛି ତାକୁ ମିଳିବ।
ଓହୋ। ତମର ଯୋଉ ପିଜିଡି ସେ କରିସାରିଲ ଷାଠି ସଟିିଫିକେଟ କଣ ତମର ଏକାଡେମ ନେମ୍, ନେମ୍ ଆ ଥିବ। କୋଉଠି ତମେ କମ୍ପ୍ଲିଟ୍ କରିଛ ବୋଲି?
ଶ୍ରୀ କମ୍ପ୍ୟୁଟର୍ସ ସାଗରିକା ନା କଣ ଗୋଟେ ଲେଖା ହେଇଥିଲା।
ଓହୋ।
ଆଣି ଆକୁ ବୋର୍ଡ ମାଉସ
ମତେ ଦେଇନାହାନ୍ତି କେବେ ଦେବେ ବୋଧେ ଆଉ।
ଯାଇକି ସେ ଖାଇ ପିଇକି ଆସିବା। ଆ, ହଁ। କଣ ଆସୁଛନ୍ତି ଘରକୁ? ହ ଶିବା ଫୋନ୍ କରିକି କହ ଲେଟ୍ ହେବ। ହାଲୋ।
ହୁଁ। ମୁଁ କହିଲି ଆମେ ଯେତେବେଳେ ତାଙ୍କ କମ୍ପ୍ୟୁଟର କ୍ଲାସ ରେ ପଢୁଥିଲୁ ମାନେ ସେତେବେଳେ ମାନେ ତାଙ୍କର ଖାଲି ଯୋଉ ପ୍ରାକ୍ କାଲ୍ ରୁମରେ ଏସି ଲାଗିଥିଲା। ମାନେ ଆମେ ଯୋଉ ସୁୁଧିଶା ହେଲା ଖାଲି ତାଙ୍କ ହଁ ସେଠି ପ୍ରାଟିକାଲ୍ ରୁମ୍
ଆମର କଣ କହିଲୁ ସାର ଟିକେ ପୁରା ଶ ସୁଣ୍ଠା ଅଖଣ୍ଡ ସେ ଏସିି ଫେସିି କେବେ ଲଗାନ୍ତିନି।
ଓହୋ। ଆଉ ସେଇ ଯୋଉ ରୁ ଯିଏ ଯେତେ ସୁଣ୍ଠା ରହିବ ତାଙ୍କ ପାଖରେ ସେତେ ପଇସା ହେବ। ଶୁଣ୍ଠା ମାନ
ମାନେ ଶୁଣ୍ଠା କଣ କହିଲୁ ଅନ୍ୟମାନାନଙ୍କୁ କୋ ନିଜା ବତି ସୁଣ୍ଠା ନୁହଁ। ନିଜ ଉପରେ ଖାଲି ଉଡ଼ା ଉଡି଼ ଉପୁରେ ଉପୁରେ କଥାଆର୍ତ୍ତା।
ଅହଁ, ତାପରେ ଏବେ ଚାରିଆଡେ ଆମର ଏସି ଲଗେଇ ସାଇଲେଇଁ ଆଉ।
ହୁଁ। ମାନେ ଯିଏ ବାହାରୁ ଦେଖିବ, ସିଏ ଭାବିବ ଛୋଟ ମୋଟ କିଛି ହଉନଥିବ ଏଠି, ଦେଖିଲାଳୁକୁ
ହୁଁ, ହୁଁ। ସେଇ କଥା। ମୁଁ ତ ଜାଣିବି ନାହିଁ, ମୁଁ ଏବେ ଜାଣୁଛି, କିନ୍ତୁ ମିଶିକି ଯିବା ହେଲା। ହଉ ଏ ବିଷୟରେ ଆଉ କେତେବେଳେ କଥା ହେବା, ମୁଁ ଏଇନା ରହୁଛି। ଆଁ! ଆରେ ମୁଁ ଏଇନା ଦୋକାନକୁ ଟିକେ ଯିବି। ମୁଁ କଇଲି ଦୋକାନରୁ ଆସି ସାଇଲା ପରେ, ମୁଁ ଏଇନା ଦୋକାନ କୁ ଯାଉଛି। ହ୍ୟାଲୋ, ଜନ୍ମେ ଯମୁନା କହୁଛି, ମୁଁ ଦୋକାନ ଯାଉଛି। ଦୋକାନରୁ ଆସି ସାର୍ ଲା ପରେ କଥା ହେଲେ ହବନି?
ହୁଁ, ହୁଁ, ହୁଁ, ହୁଁ, ହଁ, ହ, ହବ।
ହଉ, ମୁଁ ରହୁଛି।
ହୁଁ।